ହାଲୋ।
ହାଲୋ, ହାଲୋ। ଶୁଭା ଯାଉଚି ନା ନାଇଁମ। ହାଲୋ, ହାଲୋ, ଶୁଭଯାଉଛି ମୋର ଭଏସ ଠିକ୍ ସେ?
ହଁ ଶୁବା ଯାଉଚି।
ମୋ ଭଏସ୍ ଶୁଭା
ଶୁଭୁଚି, ଶୁଭୁଚି। ନାଇଁ ମୁଁ ବି ବସିଚି। ମୋର ପ୍ରାକ୍ଟିକାଲ ର ଚିତ୍ର ବନଉଥିଲି।
ପ୍ରାକ୍ଟିକାଲ ପାଇଁ ଦେଲେଣି କଣ?
ହଁ।
ସେମିତି
ହଁ।
ନା କମ୍ପ୍ୟୁଟର୍ କ୍ଲାସ୍।
ନାଇଁ ନାଇଁ ଫୋର୍ ସେମ୍ ଦେ, କମ୍ପୁଟର କ୍ଲାସ୍ ରେ କଣ ପ୍ରାକ୍ଟିକାଲ୍ ଥିବ। ଆମର ପ୍ରାକ୍ଟିକାଲ ବହୁତ ସାରା ହେଇଗଲାଣି ଆହୁରି ଆମର ଏବେ ଖାଲି ଲେଖବା ପାଇଁ ଦେଇଛନ୍ତି।
ହଁ ଆଜି ଯାଇଥିଲି କମ୍ପୁଟର କ୍ଲାସ୍ ରେ, କମ୍ପୁଟର କ୍ଲାସ୍ ପରା।
ଆଜି ନାଇଁ ସକାଳେ ଉଠି ପାରିଲିନି ତ ମୁଁ ଶୋଇ ପଡିଥିଲି।
ଆଜି ଯାଇଥିଲୁ
ତୁ ଜଏନ୍ କଲୁ ପୁରା, କେବେଠୁ କ୍ଲାସ ଯିବୁ?
ଆଜି ଯାଇଥିଲି ପରା ମୁଁ।
କଣ ଓହୋ, ତମର କ୍ଲାସ କିଏ ନଉଚନ୍ତି? କ୍ଲାସ୍ କୋଉ ସାର୍ ନଉଛନ୍ତି?
ଭଲ ସାର୍, ଶୀତରମା ବଲା ତମର? ହଁ ସେ ଯିଏ ବି ହଉ ମୁଁ ଜାଣିନି ତାହାନେ। ସିଏ ଭଲ ପଢଉଛି। ଆଉ ଗୋଟେ ଯୋଉ ପଢଉନି ସେ ଟାଲି ପଢଉଥିଲା ସିଏ କିଏ ପଢଉଛି ଏଇନା? ହିଚୁ ଆଉ ଗୋଟେ ନଥିଲା। ହୁଁ।
ସୁଜିତ ସାର୍।
ନାଇଁ ସେ ଏକ, କ ଗୋଟେ ସାର୍ ଯେ ମୁଁ ଜାଣିନି।
ହଁ ସୁଜିତ ସାର୍ କୁ ସେ ସାର୍ ଦି ଜଣ ହଁ ପଢଉଛନ୍ତି ପିଲାଙ୍କୁ।
ହଁ ସେ ସାର। ହେଟାକୁ ଦେଖିଲା ଏଲକୁ ରାଗ ଡା ନା ଭଲ ହଉ କେମିତି କଣ ତାର ଥଙ୍କ ହଁ ହଁ।
ପାଠ ପଢା ଆମର ତାଙ୍କେ ପାଠ ପଢୁନାହାନ୍ତି।
ହଁ ହଁ। ହଉ ତାଲେ ଅଲିଲା ଲାଗୁସନ୍ତି କି ଆଲିବାଲା।
ହଁ।
ହଁ ଏଥିପାଇଁ ଆଉ ଆଜି ସେରଉ ହଁ ହଁ ଭଲ ଆସ ଗୋଟେ ଦିନ ଅଛି ଦେଖାଯାଉ କଣ ହଉଛି। ଟିକେ କାଲି ଯିବୁ କି ନି?
ହଁ ଯିବି ଯିବି ସକାଳୁ ତ ନି ନିଦ ଭାଙ୍ଗୁନି ଆଉ କଣ କ୍ଲାସ ଯିବୁ ହେଲେ ଦ
ଉଁ ଥାଉ ବଡ଼ବାରେ।
ହଁ ସକାଳେ ଛଅଟାରୁ କହିଲା ବେଳକୁ ପାଗ ଥଣ୍ଡା ଥଣ୍ଡା ହଉଛି ତ
ଆଜି ତମେ ବର୍ଷ
ଆଉ କଣ ଖାଇଛୁ ସନ୍ଧ୍ୟାବେେଳେ?
ଏ ଏବେ ଖାଇଥିଲି ରୁଟିକୁ ଭଜା ହଁ ହଉଥିଲା ସେ ଟିକେ ଟିକେ ପଡୁଥିଲା ତ ଦଶଟା ନଅ ଦଶଟା ଯାଁଏ ଏଗାରଟା ଯାଏଁ ପଡୁନଥିଲା ବର୍ଷା ଟିକେ ଟିକେ।
ଦଶଟାଜି ସକାଳେ ଛଅଟାରୁ ବର୍ଷା ହଉଥିଲା ବୋଲି ପଚାରୁଚି।
ହଁ ସକାଳୁ ତ ବର୍ଷା ହଉଥିଲା ଆମେ କେତେବେଳେ ଆଟା ଗଲାବେଳେ ବି ବର୍ଷା ହଉଥିଲା ଆଠଟାରେ ଗଲାବେଳେ ବି।
ଭଲ ହେଇଛି ତାହାଲେ ଯାଇନାହିଁ।
ତୋର କେତରା ତୋରା କିତେଟା ଛଟା ବେ?
ହୁଁ।
ଅଏ।
ହଁ ଛଅଟା ବେଳେ।
ମାନସ ଭାଇ ବି ଜଏନ କଲେ।
ଆଦିତ୍ୟ ଷ୍ଟାର୍ଟିଙ୍ଗ ଦିନ ଗଲୁ ହଁ ସିଏ ସିଏ ମୁଁ ତାପରେ ସିଏ ଆସିସ।
ଆଶିଷ।
ଆଜି ସେ ଆଶିଷ ଯାଉଛି କି ନାଇଁ କି? ଆହା ଆସିଷ କୁ ଦେଖିଆ ବୋଧେ। ଏ ରୁଜାଙ୍ଗିର ଏତେ ବୁଲତାଉଜ ତ ଗୋଟେ।
ଓହୋ।
ହୁଁ। ସିଏ ମୁଁ ଆଦିତ୍ୟ ଆମେ ତିନି ଯାଇକି ବଇଲୁ ତାପରେ ବହି ଗୋଟେ ଦେଲେ ତାଙ୍କୁ ଦେଇଛନ୍ତି କି ନାଇଁ ବହି?
ବହି ହଁ ଦିଆହବ ତମକୁ ବି ତାପରେ ମନି ରିସିପ୍ଟ ବି ଦେ ଦିଆହବ।
ହଁ ମନି ରିସିପ୍ଟ ଦେଇନାହାନ୍ତି ମୋତେ ଖାଲି ବହି ଦେଲେ।
ମନି ରିସିପ୍ଟ ଏବେ ଦେବେନି ଆହୁରି କେତେ ଦିନ ପରେ ଗଲେ ଦେବେ। ତୁ ଓଡିଆ ଟାଇପିଙ୍ଗରେ ଜଏନ କରିବୁ କି?
ଓଡ଼ିଆ ଟାଇପିଙ୍ଗ ହେନତି କଣ ଅଛି? ସେମିତି ତ ଆମକୁ କିଛି କହିଲେ ନାହିଁ। ସେଇଟା ତ ଆମ କିଛି
କହିବେ କହିବେ ଧୀରେ ଧୀରେ ଜାଣୁ ଶୁଣେ ତମର ପିଲାମାନେ ନା କି ବା ଏକ୍ସଟ୍ରା ପଇସା ଦବାକୁ ପଡବନି ସେଇଟା ଫ୍ରିରେ।
ଓହୋ ଓଡ଼ିଆ।
ଯିଏ ଯିଏ ଇଣ୍ଟରେଷ୍ଟେଡ଼ ସେମାନେ ଏକା କରିବେ ଆଉ।
ଓହୋ ସେଇ ଟାଇମରେ ଏକା କରିବେନା ଅଲଗା?
ଅନ୍ୟ ଟାଇମରେବି କରିପାରବୁ ତୋର ଉପରେ ଡିପେଣ୍ଡ କରୁଚି।
ଉଁ ହୁଁ।
ମୁଁ ତ ମୁଁ ନାଇଁକି କରିକି ଛାଡିଦେବି କହିଲେ କାଳେ କରୁଚିତ କଣ ପାଇଁ ପରେ କରିବୁ ହଁ।
ହଁ ସେଇଟା ରୋଲ ସାର୍ଟିଫିକେଟ ଆଇବ
ଓ ତାହେଲେ କରିଦେବି ମୁଁ କଣ ଅଛି। ହୁଁ ସେ
ହୁଁ।
ତୁମର କଣ ପ୍ରସୁତିରେ ଏବେ ଦୁଇ ତିନି ମାସ ହେଲା ହେରା ତର?
ଆମର ଏକ୍ସଲ୍ ଏକ୍ସଲ୍।
ଏକ୍ସ ଓହୋ ଆମରତ ଏବେ ଆଜି ସେକେଣ୍ଡ କ୍ଲାସ୍ ଚାଲିଥିଲା ଆଉ। ଏସ୍କଲ୍ କଣ ସେ ଭିତେରେ କଣ କଣହିଲଣି ମୁଁ
ନାଇଁ ପ୍ରାକ୍ଟିକାଲ କିଛି କରିନାହାନ୍ତି ଏବେ ଷ୍ଟାର୍ଟ ହେଇଚି।
ଓହୋ ଏକ୍ସେଲ୍ ପୂର୍ବରୁ ଷ୍ଟାର୍ଟିଂ କୁଡ଼େ ୱାର୍ଡ଼ ବାଲରୁ ୱାର୍ଡ଼ରୁ ଷ୍ଟାର୍ଟିଂ କରେ?
ହଁ ୱାର୍ଟାସାର୍ଟ
ଡ଼ୱଡ଼ ତାପରେ ଏକ୍ସଲ୍ ନାକଣ କି ପାୱାର ପଣ୍ଟ ତାପରେ ଏସ୍କଲ୍
ହଁ ନାଇଁ ୱାର୍ଡ ଏକ୍ସଲ୍ ତାପରେ ଯାଇଁ ପୱାର ପଏଣ୍ଟ।
ଓହୋ। ଆଜି ଆମର ତମ ଫକା ଭଳିଆ ଅଛନ୍ତି ଆମ ପିଲା ଯାକ ଆଉ। କିଛି ଗୋଟେ ଅନୁ ସାରଦଉନାହାନ୍ତି କିଛି ନାହିଁ କଣ ସାର୍ ପଚାରିଲେବି କିଛି ଶୁଣୁନାହାନ୍ତି କିଛି ନାହିଁ।
ପିଲାମାନେ?
ହୁଁ।
ଏ ଆମେବି କିଛି ଆନ୍ସର ଦଉନୁ।
ଆଜି ଆମେ ଗଲୁ ଆମେ ଆନ୍ସାର ଦେଉଛୁ ଆଉ ଅନ୍ୟମାନେ ସବୁ ଚୁପଚାପ୍ ହେଇକି ରହୁଛନ୍ତି ହଁ।
ଆରେ ଦେଖେ ଯୋଉମାନେ ନୂଆ ପିଲା ସେମାନଙ୍କୁ କୁଆଡ଼ୁ କହିବେ ଆନସାର୍। ଯୋଉମାନେ ପୁରୁଣା ପିଲା ଏବେ ତମ ଗୋଟେ ବର୍ଷ ପିଜି କରିଛ ଯୋଉ ପିଲା ତୁ ଥାଡ଼େ ଗୋଟେ ଗୋଟେ ପିଲାକି କିବୋର୍ଡ ସିଟ୍ କଣ୍ଟ୍ରୋଲ ହେରା ତାବି ଯାଣୁନାହାନ୍ତି‌।
ଆରେ କମ୍ପ୍ୟୁଟର ପିଲା ଅନ୍ କରି ଜାଣୁନାହାନ୍ତି ଅଛ ସେଇଡ଼ା ପରା ଅନ୍ କରିକି ଜାଣୁନା ତିିନି ପିଲା ଯାକ ଅଛନ୍ତିଯେ
ହୁଁ।
ଅଁ ରୋଷେଇ କରିସାରିଲଣି କିରେ?
କଣ?
ରୋଷେଇ କରିସାରିଲୁଣି କିିରେ?
ରୋଷେଇ ହଁ ସରିଲାଣି।
କଣ ରୋଷେଇ କରିଲେ?
ଅଁ ଭାତ ଡ଼ାଲି ଆଉ ଭଜା।
ଓ ଦିଦି କଣ କରୁଚନ୍ତି?
ଦିଦି ଅଛନ୍ତି।
ଅଛନ୍ତି ଆଉ ନଥାନ୍ତ କି ପୁଣି
କଣ ଦେଖୁଛନ୍ତି?
ଆ ଆଜି କଲେଜ ଯାଇଥିଲ କିରେ
କଲେଜ ହଁ ଯାଇଥିଲି ଆଜି କିରଣ ମ୍ୟାାମଙ୍କର କ୍ଲାସ ଥିଲା ତ ଯାଇଥିଲି। ଇଣ୍ଟନସିପ ଆଜି ଆଉ ଗୋଟେ କଣ ଗୋଟେ
ତରନାଟଟର କିଛି ହେଲା।
ବର
ହ୍ୟାଲୋ ହଁ ଏବେ କତେ ଏବେ କ ଏବେ ଠିକ ସେ ସେ ଭଗଲା। ହଁ ଶୁହାଗଲା ହଁ ଇଣ୍ଟର୍ନସିପ୍ର କଣ କହିଲୁ?
ଆଜି ଇଣ୍ଟର୍ନସିପ ର ଆଉ ଗୋଟେ କଣ ଗୋଟେ ମିଟିଂ ହେଇଥିଲା ଆମ ଏ ଚୁଠ ତିନିଟା ବେଳେ କହିଲେ କି ଆସିବ କହିକି ହେ ନା
ଓ ସେ ସେ ଅନଲାଇନ୍ ଅନଲାଇନ୍ ଅନଲାଇନ୍ ଯେଉଁ ଗ୍ରୁପରେ ତୁମର ଛାଡ଼ି ଥିଲେ କଣ କି?
ହଁ ସେଟା କଣ ଚାଲିଥିଲା କି?
ଆରେ କଣ ଗୋଟେ ମାନେ ଏ ଯେଉଁ ଏ ଯେ ଆମର ଗ୍ରାଜୁଏସନ୍ ସରିଗଲା ପରେ ତୁମେ କୁହ ଯ ଫ୍ୟାକ୍ଟ୍ରି ଫ୍ୟାକ୍ଟ୍ରି କି ଅଫିସ୍ ଅଫିସ୍ ଜାଗାରେ ତୁମେ ଇଣ୍ଟର୍ନସିପ କର। ସେ ତମକୁ ଷ୍ଟାଇପେ ନଳ ସେମିତି ହେଇଥିଲା। ମାନେ ତମକୁ ଗୋଟଏ ଏକ୍ପରିନ୍ ପାଇବା ପାଇଁ ମୁଁ ହୁଁ।
ଯେ ଆମକୁ ସେମାନେ ପଇସା ବି ଦେବେ?
ହଁ ଷ୍ଟାଇଫନ୍ ଦେବେ ଗୋଟେ ବାର ହଜାର ନା କଣ କହୁଥିଲେ।
ସବୁ ପିଲାଙ୍କୁ।
ଏକ୍ସପିରିଏନ୍ସ ସବୁ ପିଲା ନାହିଁ ରେ ଦେଖେ ଯେଉଁମାନେ ଏବେ ସେଇଠା ଇଣ୍ଟରେଷ୍ଟେଡ଼୍ ସେମାନେ ସେଇଟା ଆପ୍ଲାଏ କରିବେ ନା।
ହୁଁ।
ଆପ୍ଲାଏ କଲା ପରେ ସେମାନେ ଯେଉଁ ଅଫିସରେ ସେ ସେମାନଙ୍କୁ ମିଳିବ। ସେମାନେ ସେ ଅଫିସରେ ତାପରେ ସେଇଟା ଗୋଟେ ଏକ୍ସପିରିଏନ୍ସ ଗେନ୍ କରିବା ପାଇଁ ଇ କରିବା କଥା ହେଉ ସେମିତି।
ହୁଁ ହୁଁ।
ହଁ। ଯେ ସେଇଟା ସେ ବିଷୟରେ ମିଟିଂ କଲେ ଯେ ମୁଁ ବି ବେଶୀ ସମୟ କରୁନି ମୁଁ ସେ ମୋଝିରେ ଗୋଟେ ସମୟ ମଧ୍ୟରେ ପଶିଲି ତାଙ୍କେ ତାପରେ ସେ ମିଟିଙ୍ଗରେ କଣ ପ୍ରେଜେଣ୍ଟ ପକବା ପାଇଁ ବେଶୀ ପିଲା ନଥିଲେ ଶହେ ଟା କେତେ ପିଲା ଥିଲେ।
ଓହୋ।
ଥିଲେ ସେ ସେ ସାର୍ ଗୋଟେ କଣ କଣ କହୁଥିଲେ ତାପରେ ମୋଝିରେ ମୁଁ ତ ଅଧଘଣ୍ଟା ପରେ ବସିଲି। ତାପରେ ସେଠି ଆଟେଣ୍ଡାନ୍ସ ପକେଇବା ପାଇଁ କହିଲେ ଯେ ମୁଁ ଆଟେଣ୍ଡାନ୍ସକୁୋଟେ ପ ଖୋଜିଲି ପାଇଲିନି। ତାପରେ ସେଠୁ ପରେ ସେ ମ୍ୟାମ୍ ଆଇଲେ ମ୍ୟାମ୍ ତାଙ୍କର କହୁଥିଲେ ସେ ସେ ସାଇଟ୍ ବିଷୟରେ ତାଙ୍କର ସେଇଠି ସବୁ କେମିତି କଣ ର ଥିଲା ଡିପ୍ଲୋମା ପିଲା ତାପରେ ଆହୁରି ଆମର ଗ୍ରାଜୁଏସନ୍ ପିଲା ପାଇଁ ଗ୍ରାଜୁଏସନ୍ ପିଲାମାନଙ୍କ ପାଇଁ ବାର ହଜାର ପାଞ୍ଚଶହ ମିଳିବ ଆହୁରି ଯେଉଁ ଡିପ୍ଲୋମା ପିଲାଙ୍କ ପାଇଁ ଦଶ ହଜାରରୁ କେତେ ଗୁଡେ ମିଳିବ ବୋଲି କହୁଥିଲେ।
ହୁଁ ହୁଁ।
ସେ ସେମିତି କହୁଥିଲେ ଆଉ। ତାପରେ ମୁଁ ଅଧାରୁ କଟି ଗଲି।
ଯେ ଗ୍ରାଜୁଏସନ ର ଲାଷ୍ଟ ଇୟର ଟା କଣ ସବୁ ପିଲା କରିପାରିବେ ନା କଣ?
ନାଇଁ ରରେ ଜୁମାନଙ୍କର ସେଭେଣ୍ଟି ଫାଇଭ୍ ପ୍ଲସ୍ ହବ।
ଖାଲି ସେଭେଣ୍ଟି ପରସେଣ୍ଟ ଏଭବ?
ସେଭେଣ୍ଟି ଫାଇଭ୍।
ସେଭେଣ୍ଟି ଫାଇଭ ସବୁ ସବୁ ପିଲାଙ୍କୁ?
ହଁ ଯେଉଁମାନଙ୍କର ହବ ସେମାନଙ୍କ କରିପାରିବେ ନହେଲେ ନାହିଁ।
ମୁଁ ଗୁଗୁଲରେ ମାରିଥିଲି ଯେ ମାନେ ମାନେ ଧରିନେ, ମାନେ ଆମର ହେଲା ଆମର ସେଭେ ବି ନେବ ବୋଲି ଦେଖେଇଲା ସେଠି
ସେମିତି କି ହେଇଥିବ ଜାଣିିନୁ।
ମୁଁ ଗୁଗୁଲ ରେ ମାରିକି ଦେଖିଲି କି ନାଇଁ, ଯେମିତି ହଁ ବୋଲି ଲେଖିଥିଲ ଆଉ।
ଓହୋ।
ହବ ନା ନାଇଁ ଭଗବାନଙ୍କୁ ଜଣା ସେଟା।